ହ୍ୟାଲୋ।
ହଁ ହ୍ୟାଲୋ।
ଆଜ୍ଞା ସାର୍ ନମସ୍କାର।
ନମସ୍କାର। ହଁ ଭଲ ଅଛି ଆଜି ଶେଷ ଶନିବାର ଥିଲା ତ ଅଫିସ୍ କାମ ନଥିଲା ଛୁଟି ଥିଲା ସେଥିପାଇଁ ଘରେ ବସିଛି ଆଉ।
ଆଜ୍ଞା, ଆପଣ ଖାଇସାରିଲେଣି?
ହଁ ମୁଁ ଖାଇଛି, ଦଶଟା ବେଳେ ଜଳଖିଆ ଟିକିଏ କରିଛି।
କଣ ଥିଲା?
ରୁଟି ଖାଇଥିଲି, ରୁଟି ଖାଇଥିଲି ଏବଂ ସୋୟାବିନ୍ ତରକାରୀ ଆଉ କ କୁନ୍ଦରୁୁ ଭଜା ଖାଇ
ଆଜ୍ଞା, ଆପଣ ଚାକିରୀ କରନ୍ତି?
ହଁ ମୁଁ ଚାକିରୀ କରେ, ଗୋଟେ ଏନଜିଓ ରେ ଚାକିରି କରେ।
ଆଜ୍ଞା।
ଭଲ ହେଲା, ଫୋନ୍ କଲେ ତ କଥାବାର୍ତ୍ତା ହେଇ ହବ, ମୁଁ କହୁଥିଲି କହୁଉ କ ଆଉ ଯଦି ଗୋଟେ ଟପିକ୍ ଉପରେ କଥାବାର୍ତ୍ତା ହେଇପାରେ, ଗୋଟେ ବିଷୟ ଉପରେ ତାହେଲେ କହିପାରିବେ ଯଦି କଲ କରିଛନ୍ତି ଆପଣ କୋଉ କ ଦ ସ୍ଥାନ ବୁଲଛନ୍ତି ଆପଣଙ୍କୁ ଭଲ ଲାଗିଛି। ଆପଣ ଆପଣଙ୍କର ଅନୁଭୂତି କହିପାରିବେ ମୁଁ ଶୁଣିପାରିବି କିଛି ଅସୁ ସୁବିଧା ନାହିଁ ଆଉ ଆପଣଙ୍କର ସରିଲେ ମୁଁ ଆପଣଙ୍କୁ କହିପାରିବି। ମୁଁ କହିଲି ଯଦି ଆ କୌଣସି ଦର୍ଶନୀୟ ସ୍ଥାନ ବୁଲିଛ କେବେ କୁଆଡେ ଓଡିଶା। ଶାରେ ହଉ, ଓଡିଶା ବାହାରେ ବି ହଉ, ତମକୁ ଭଲ ଲାଗିଛି, କେମିତି ସେଠି ଗଲ, କଣ ଅନୁଭୂତି ତମ ମର ହେଲା କହିପାରିବ, ମୁଁ ଶୁଣି ପାରିବି, ସେଇଟା ଭଲ ଲାଗିବ ଶୁଣିବା ପାଇଁ। ଆଉ ତମର ସରିଲେ ମୁଁ ମଧ୍ୟ ଗୋଟେ ଦିଟା ଜାଗାର ଅନୁଭୂତି ମୋର କହିପାରିବି।
ଆଜ୍ଞା ଆଜ୍ଞା। ମୋର ତ ସେମିତି କହିବାକୁ ଗଲେ। ଅନୁଭୂତି ସେଇ ଜଗନ୍ନାଥ ମନ୍ଦିର ପୁରୀକୁ ନେଇକି ହିଁ ଅଛି। ବହୁତ ସୁନ୍ଦର ଅନୁଭୂତି ଟା ଦେଖନ୍ତୁ। ଦର୍ଶନୀୟ ସ୍ଥାନକୁ ବୁଲିବାଟା ହିଁ ଗୋଟେ ଅନୁଭୂତି କହିବାକୁ ଗଲେ ଯଦି ଯେତେ ସୁନ୍ଦର ସୁନ୍ଦର ଜାଗା ଯାଉ। ହଁ ସେତିକି ହିଁ ଅନୁଭୂତି ରୁହେ ତ ସେଇଠାର ଯୋଉ ପ୍ରାକୃତିକ ସୌନ୍ଦର୍ଯ୍ୟ ଯୋଉ ସେଇ। ନ୍ତ ପରିବେଶ। ଆଉ କିଛି ଆମର ଯୋଉ ଥାଏ ଐତିହାସିକ ଗୁରୁତ୍ଵର ଗୁରୁତ୍ଵ କିଛି ଯୋଉ ବହୁତ। ଆକର୍ଷିତ ଅ ଅ ଆକର୍ଷିତ ଟାଇପ୍ ର କିଛି ଜିନିଷ। ଯୋଉ ସେଇ ସବୁ ଯୋଉ ଥାଏ। ସେଠାକୁ ଯାଇକି ଯ ନୂଆ କିଛି ଜିନିଷ ଆମକୁ ଜାଣିବାକୁ ମିଳେ। ଆଉ ଆମେ ସେଇଠି ର ଯୋଉ ପ୍ରକୃତିକୁ ଉପଭୋଗ କରୁ, ସେଇଠି ଯୋଉ ଶାନ୍ତି ଟା ମିଳେ ସେ ଜିଷଟା ତ। ସେମତି ଆମକୁ କୋଉ ଜାଗାରେ ବି ମିଳିପାରେନି ଆଉ ତା ସହିତ ଆମେ। ଉଁ ଯେମିତି କିି। ହଁ ଦେଖନ୍ତୁ ମୋର ସୁନ୍ଦର ସ୍ମୃତି ମାନେ ଆପଣ। ତ ଜାଣିଥିବେ ପୁରୀ ମନ୍ଦିରରେ ଭିତରେ ଫୋନ୍ ଆଲାଉ ଫୋନ ପ୍ରବେଶ। କରା ହୁଏନି।
ହୁଁ ହୁଁ ହୁଁ କର ଏନ ନି ହଁ।
ଆମ ସହିତ ଗୋଟେ ଦିନ। ଏ କ୍ୟାସ ପଇସା ଧରିଥିଲୁ ଭ ଉପରେ କିନ୍ତୁ ଯେତିକି ଧରି। ମନ୍ଦିର ଭିତରକୁ ଯିବା ଭିତରେ ଆମର ସବୁ ଖର୍ଚ୍ଚ ହେଇ ଯାଇଥିଲା। ତାହଲେ ମନ୍ଦିରରେ ଅବଢ଼ା ଖାଇବାକୁ ହେଲେ ତ ପଇସା ଦରକାର ଥିଲା। କିନ୍ତୁ ସେ ସମୟରେ ଆମ ପାଖରେ ଫୋନ ନାହିଁ। ପଇସା ବି ନାହିଁ ଆଉ ଯୋଉ ସବୁ କି ଆମର ବ୍ୟାଗ ରେ ରହିଯାଇଛି ଆଉ ସୁ କି ମନ୍ଦିର ବାହାରେ ଅଛି, ବହୁତ ମନ କଷ୍ଟ ହେଇଥିଲା ସେଇ ଜାଗାରେ ତାପରେ ଆମେ। ସାଙ୍ଗ। ଗୋଟେ ଦୋ ସେଇ ଜାଗାରେ। ଯେ ଏତେ ବଡ ଦ ଏତେ ବଡ ମାନେ ବଡ ଦାଣ୍ଡରେ। ଆପଣଙ୍କ ପାଖକୁ ଆସିଛୁ। ଆଉ ଏଇ ଯୋଉ ଛୋପନ ଭୋଗରୁ ଆମକୁ ଟିକି ବି କଣ ମିଳିବନି, କେମତି ଯେତେବେଳେ ଡାକ ଦେଖନୁ କିଛିଟା ସାର୍ ଙ୍କୁ ସେ ଜାଗାରେ କହିଥିଲେ ବି। କେତେ ସାରା ଭକ୍ତ ଅଛନ୍ତି କେତେ ବଡ଼ ବଡ଼ ଭକ୍ତ ଅଛନ୍ତି ସେମାନଙ୍କ କଥା ନ ଶୁଣିକି ଜଗ ଅ ଆମ କଥା ବି ଶୁଣିବ ଏମିତି ବୋହୁତ କିଛି ମନରେ କିଛି ସମୟ କେତୋଳେ ଖାଉନେ ଆମେ ଗୋଟେ ପାଞ୍ଚ ମିନିଟ୍ ସେଇ ଜାଗ ବସିବି ଏ ମନ କଷ୍ଟ ହେଲା। ଏ ନିଜ ଉଠଲି ଉଠିକି ଆସିବା ପାଇଁ ବାହାରିଲୁ। ସେ ସମୟରେ ଗୋଟେ ସ୍ତ୍ରୀ ଲୋକଟେ ଗୋଟେ ମହିଳାଟିଏ ଆସିଲେ। ତାପରେ ସିଏ ଆମୁକୁ ଆସିକି ପ୍ରଶ୍ନ କରୁଚି ଆପଣମାନେ ଏଇଠି କଣ ପାଇଁ ବସିଚନ୍ତି ଦେଖନ୍ତୁ ମନ୍ଦିର ଗଲା ମାନେ ଜଗା ପାଖରେ ସମସ୍ତେ କେହି କୋଉଠି ବସିଥାନ୍ତି କିଛି ତାର ଇଏ ନଥାଏ କିନ୍ତୁ ସେ ଆମୁକୁ କଣ ପାଇଁ ପ୍ରଶ୍ନ କଲେ? ତେବେ ସେ ସମୟରେ ଆମୁକୁ ଲାଗିଲା ସତ କଥା କହିଦବା ମାନେ ସେ ସମୟରେ ଆମେ ସତ କଥାଟା ଯେତୋଳେ ଜଣେଇ ଦେଲୁ ତାପରେ ସିଏ କହିଲେ ମୋର ଦର୍ଶନ ବି ସରିଯାଇଛି ମୁଁ ଭୋଗ ବି ଖାଇସାରିଚି ମୁଁ ଯାଉଥିଲି ଘରକୁ ଯେତୋଳେ ଯାଉଥିଲ ମୋ ମନ ଜାଣିନି କଣ ପାଇଁ ବିଚଳିତ ହେଲା? ମତେ ଲାଗିଲା ନାଇଁ ମୁଁ ଆଉ ଥରେ ଦେଖା ତାପରେ ମୁଁ ଆସିକି ଆନନ୍ଦ ବଜାର ବୁଲି ଆସିଲି। ସେ ସମୟରେ ତମମାନଙ୍କୁ ଦେଖିଲି ସିଧା ସେଇଠି ବସିଛ ତ ମୁଁ ଆସିକି ପଚାରିଲି ଜଗା ତ ନିଜେ ଆସେନି ଏମିତି ହିଁ କାହା ମାଧ୍ୟମରେ ପଠାଏ। ସେ ସେଇ ଜିନିଷଟା କହୁ ଆମ ପାଇଁ ଗୋଟେ ଅବଡ଼ା ମାଗି ଦେଇଥିବେ। ଏଇ ତ ଏଇ ଅନୁଭୂତି ତ ଜୀବନରେ କେବେ ବି ଭୁଲି ପାରିବୁନୁ ବୋହୁତ ଖୁସିର ସହ ସେଇ ଅବଡ଼ାଟା ଖାଇ ଇଥ ଯେହେତୁ ଆମେ ଯଦି ସେଇଦିନ ପଇସା ନେଇକି ବି ଯାଇଥାନ୍ତୁ ମନ୍ଦିର ଭିତୁରୁକୁ ସିଏ ଆମ ପ୍ରତି ବି ପାଇପାରିନଥାନ୍ତୁ କି ସେଇ ଖୁସି ସେଇ ଜିନିଷ ମିଳିନଥାନ୍ତା। ତ ଜୀବନ ସାରା ରହିଯିବ।
ସୁନ୍ଦର ଅନୁଭୂତିଟେ ହେଇଚି ଆପଣଙ୍କର ଜଗନ୍ନାଥଙ୍କର ମହିମା ଅପାର ଅଛି ଜଗନ୍ନାଥ ଭଗବାନଙ୍କର ଯେ ଯିଏ ମନ ଦେଇକିରି ଡାକିବ ସେ ତାଙ୍କୁ ନିଶ୍ଚିତ ଭାବରେ କିଛି ନାଁ କିଛି ଉପାୟ କରି କେମିତି ନାଁ କେମିତି କରି ପହଞ୍ଚେ।
ତି କିଛି କରି କୁଁ କହିପାରିବେ?
ମୋର ଅନୁଭୂତି କହିଲେ ମୁଁ ବୋହୁତ ବୁଲିବାକୁ ଭଲ ପାଏ ତ ଉଁ ବୋହୁତ ବର୍ଷରୁ ବିଭିନ୍ନ ବିଭିନ୍ନ ଜାଗା ବୁଲିଚି ଓଡ଼ିଶା ଭିତରେ ଓଡ଼ିଶା ବାହାରେ ବୋହୁତ ଜାଗା ବୁଲିଚି।
ତା ଭିତରେ ମତେ ମତେ ବେଶୀ ଭଲ ଲାଗେ ବିଭିନ୍ନ ପ୍ରକାରର ଅ ଜାଗା ଦେଖିବା ପାଇଁ ସେଠି ସେଠି କିଛି କିଛି ଜିନିଷ ଶିଖିବା କାହିଁକି ସେଠିକାର ଲୋକଙ୍କର ବ୍ୟବହାର କେମତି, ଚାଲିଚଳଣ କେମିତି, କଣ ବେଶ ପୋଷାକ ପିନ୍ଧନ୍ତି? ସବୁ ଭଲ ଲାଗେ ତ ବୋହୁତ ଜାଗା ବୁଲିଛି ତ ମତେ ବୋ କିଛି ଜାଗା ବୋହୁତ ମନେ ରହିଚି ଯେମତି କି ଗ୍ୟାଙ୍ଗଟକ୍ ମୁଁ ଯାଇଥିଲି ବୋହୁତ ବର୍ଷ ତଳେ ପାଞ୍ଚ ସାତ ଦଶ ସାତ ଆଠ ବର୍ଷ ତଳେ ଗ୍ୟାଙ୍ଗଟକ୍ ଯୋଉଟା ସିକିମର ରାଜଧାନୀ ସେଠି ଯାଇଥିଲି ସେଠି ସେ ଠି ମାନେ ଭୁବନେଶ୍ୱରରୁ ବି ବୋହୁତ ସହଜ ଏଇଠିକି ମାନେ ଓଡ଼ିଶାରୁ ହିଁ ଯାଇ ଭୁବନେଶ୍ବରରୁ ଟ୍ରେନ୍ ଧରିକିନି ଜଲପାଇଗୁଡି଼ ସେଠୁ କାର ଗୋଟେ କରିକିରି ଭଡ଼ା ଯାଇଥିଲି ସେଠି ଗଲା ପରେ ଆମେ ଯାଇଥିଲୁ ନଥୁଲା ପାସ୍ ବୋଲି ଗୋଟେ ଜାଗା ଅଛି ସେଟା ହଉଚି ଚୀନ ଆଉ ଭାରତର ବୋର୍ଡ଼ ଚୀନ ଆଉ ଭାରତର ବୋର୍ଡ଼ର
ଆଜ୍ଞା।
ଏ ସେଠି ଗୋଟେ ମନ୍ଦିର ଅଛି ସେ ମନ୍ଦିରରେ କୌଣସି ଭଗବାନଙ୍କୁ ପୂଜା କରାଯାଏନି। ସେଠି ଜଣେ ସିପାହୀଙ୍କୁ ପୂଜା କରାଯାଏ ଜଣେ ସୈନିକଙ୍କୁ ପୂଜା କରାଯାଏ। ତ ସେ ସୈନିକ ସେ ସୈନିକ ମରିଗଲେଣି ଗୋଟେ ଯୁଦ୍ଧରେ ଏ ଥରେ ସେ ଯାଇଥିଲେ ସେଠୁ ଫେରିଲା ବେଳକୁ ତାଙ୍କର ଗୋଡ଼ ଖସିଗଲା ସେ ପାହାଡ଼ରୁ ତଳକୁ ଖସି ପଡି଼କି ମରିଯାଇଥିଲେ।
କିନ୍ତୁ ଏବେ ବି କହନ୍ତି ସେ ନଥୁଲା ପାସ ରେ ଯେତେବେଳେ ଭାରତ ଭାରତର କିମ୍ବା କାହା ଭାରତକୁ ଯଦି କିଏ ଆକ୍ରମଣ କରୁଥିବ କିମ୍ବା କୌଣସି ସୈନିକ ଯଦି ସେଠି ଜଗି ଥିବା ରାତିରେ ନଦୀର ଢ଼ୋଳେଇ ପଡୁଥିବେ କିଏ ଗୋଟେ ଆସିକି ତାଙ୍କ ଚଟକଣି ପିଟିଲା ଭଳିଆ ହୁଏ। ତ ସ କିମ୍ବା କିଛି କିଛି ଜାଗାରେ ଥାଏ କି ଅ ଚୀନ ର ସୈନିକ ମାନେ ମଧ୍ୟ ବି ବିଶ୍ୱାସ କରନ୍ତି ଯେ ସେ ସୈନିକଟି ବଞ୍ଚିଛନ୍ତି ତେଣୁ ଯେତେବେଳେ ଚୀନର ସୈନିକ ଭାରତୀୟ ସୈନିକଙ୍କର କିଛି ମିଟିଂ ହୁଏ ସେଠି ବୋର୍ଡର ରେ ସେମାନେ ଗୋଟେ ଚେୟାର ଏକ୍ସଟ୍ରା ଗୋଟେ ଚେୟାର ସେଠି ଏକ୍ସଟ୍ରା ପକେଇଥାନ୍ତି ସେ ଚେୟାରରେ କେହି ବସନ୍ତିନି। ଆଉ ସମସ୍ତେ ସେ ଚିନ୍ ବାଲା ବି ଭାବନ୍ତି କି ଏଠି ସେ ସୈନିକ ଜଣକ ବସିଛନ୍ତି। ଆଉ ଭାରତୀୟ ସେନା ବି ଭାବନ୍ତି କି ସେ ବସିଛନ୍ତି ତାଙ୍କ ପାଇଁ ଗୋଟେ ଚେୟାର ଖାଲି ରଖାଯାଏ। ଆଉ ତାଙ୍କର ଗୋଟେ ମନ୍ଦିର ଅଛି ସେ ମନ୍ଦିରରେ ତାଙ୍କୁ ସବୁଦିନ ସକାଳୁ ଦୁଇ ବୋତଲ ପାଣି ତାଙ୍କର ୟୁନିଫର୍ମ ନେଇକି ରଖି ଦିଆଯାଏ। ଜୋତା ଫତା ରଖି ଦିଆଯାଏ ଆଉ ତାଙ୍କୁ ବର୍ଷକୁ ଥରେ ତାଙ୍କର ଛୁଟି ଦିଆଯାଏ। ତାଙ୍କୁ ତାଙ୍କର ସାମାନ ଆଜି ବି ତାଙ୍କୁ ଦରମା ଦିଆ ହଉଛି ସେ ମରିଗଲେଣି କିନ୍ତୁ ସେ ମନ୍ଦିରରେ ତାଙ୍କର ଦରମା ତାଙ୍କ ପରିବାରକୁ ଦିଆ ହଉଛି। ଆଉ ସେଇ ଯୋଉ ତାଙ୍କୁ ଛୁଟି ଦିଆଯାଏ ବର୍ଷକୁ ଦି ମାସ ତାଙ୍କୁ ଆଣିକି ଗାଁ ରେ ଛାଡିକରି ଯାଆନ୍ତି ତାଙ୍କ ଜିନିଷ ଷ ପତ୍ର ଆଉ ପୁଣି ପୁଲିସ ର ଆର୍ମି ମାନେ ତାଙ୍କୁ ପୁଣି ନେଇକିରି ବି ଯାଆନ୍ତି। ତ ଏଇଭଳିଆ ଜଣେ ଅଛନ୍ତି ସେଠି ଯେ ତାଙ୍କର ସେଇ ଜାଗାଟା ଦେଖିବା ପାଇଁ ବହୁତ ଭଲ ଲାଗିଲା ଆଉ ସେଠି ହିମାଳୟ
ଆଜ୍ଞା ଆପଣ ଏଇଟା ଯୋଉ ସ୍ଥାନ ଟା କହିଲେ କୋଉ ସ୍ଥାନ ଆଉଥରେ କହିପାରିବେ?
ଏଇଟା ନଥୁଲା ପାସ୍ ନଥୁଲା ଅ ହଁ ନ ଲା ପାସ ଏଇଟା ହିମାଳୟ ଭିତରେ ବିଭିନ୍ନ ପ୍ରକାର ରାସ୍ତା ସବୁ ଅଛି ନା ପାସ୍ କହନ୍ତି ସେଗୁଡାକୁ। ତ ଇଣ୍ଡୋ ଚାଇନା ବୋର୍ଡର ଭାରତ ଏବଂ ଚୀନ ର ଯୋଉ ବୋର୍ଡର ଅଛି ସେଇ ବୋର୍ଡରରେ ନଥୁଲା ବୋଲି ଗୋଟେ ଜାଗାରେ ଏଇ ଜାଗାଟା ଅଛି। ଆଉ ବିଭିନ୍ନ ପ୍ରକାର ଯୋଉ ଆଜିିକାଲି ସୋସିଆଲ ମିଡିଆରେ ଖୋଜିଲେ ବି ଦେଖାଯିବ ତ ଭିଡିଓ ଦେଖିପାରିବ ଏଟା ଗୋଟେ ସତ ଘଟଣା ସେଠି ଗୋଟେ ମନ୍ଦିର ଅଛି। ଏତେ ସୁନ୍ଦର ଆଉ ସେଠୁ ହିମାଳୟ ପାହାଡ କଳା ହେଇକିରି ଏତେ ଉଚ୍ଚା ହେଇଛେ ଗୋଟେ ବି ଗଛ ନଥିବ କିଛି ନଥିବ କଳା ପଥର ଟା ଏତେ ଉଚ୍ଚା ହେଇଛି ଦେଖିଲା ମାନେ ଲାଗିବ କି ଏତେ ଉଚ୍ଚା ପର୍ବତ ବି ଥାଇପାରେ ବୋଲି ଆଉ ମେ ଜୁନ ମାସରେ ବି ସେଠି ବରଫ ଥାଏ। ତ ଏଇଭଳିଆ ଗୋଟେ ସୁନ୍ଦର ଜାଗା ଟେ ସିକିମରେ ଗ୍ୟାଙ୍ଗଟକ ରେ ଅଛି। ଓ ସେ ଗ୍ୟାଙ୍ଗଟକ ରେ ବୁଲିବା ଭଳିଆ ବହୁତ ଗୋଟେ ଜାଗା ଅଛି ସେଠି ବରଫରେ ରହୁଥିବା ଜୀବଜନ୍ତୁ ମାନଙ୍କର ଗୋଟେ ଚିଡିଆଖାନା ଅଛି ତାପରେ ଆ ବହୁତ ଗୋଟେ ବୌଦ୍ଧ ମଠ ଅଛି ଏଇ ଗୋଟେ ଜାଗା ମତେ ବହୁତ ଭଲ ଲାଗିଥିଲା ମୁଁ ବୁଲିବାକୁ ଯାଇଥିଲି ତାକୁ ଛାଡିଦେଲେ ବି ମୁଁ ଆଉ ଆହୁରି ବହୁତ ଗୋଟେ ଜାଗା ବୁଲିଛି ମଧ୍ୟପ୍ରଦେଶରେ ଗୋଟେ ଜାଗା ଅଛି। ଉ ଉଜ୍ଜୈନ କହିକରି ନା ଶୁଣି ଉଜେଇନ ହଁ ହଁ ଉଜ୍ଜୈନ ଗୋଟେ ଜାଗା ଅଛି ସେଠି ଗୋଟେ ମନ୍ଦିର ଅଛି। ମୁଁ ଜାଣିନଥିଲି ସୋନ ସେଠି ମହା ଶିବଙ୍କର
ଆଛା ଯୋଉ ଆପଣ ଯୋଉ କହୁଛନ୍ତି ଯୋଉ ଭସ୍ମରେ ଶିବ ଠାକୁରଙ୍କୁ କରାହୁଏ ସେଇ ଜିନିଷ ଶ କହୁଛନ୍ତି?
ନାଇଁ ସେଇଟା ନୁହେଁ ସେଇଟା ନୁହଁ ସେଠି ତ ମୁଁ ଯାଇ ଥିଲି ସେଠି ଆଉ ଗୋଟେ ମନ୍ଦିର ଅଛି। ସେଠି ଯ ମାନେ ସେଠି ଗୋଟେ ମନ୍ଦିର ଅଛି ସେ ମନ୍ଦିରରେ ଭଗବାନ ଶିବଙ୍କର ଜଣେ ସେବକ ଅଛନ୍ତି ସେ କୁକୁର ତାଙ୍କର ବାହାନ ଏମ ଥାଏ ତ ସେ ସେଠି ଗୋଟେ ମନ୍ଦିର ଅଛି। ସେ ମନ୍ଦିରକୁୁ ପ୍ରବେଶ କଲା ବଳେ ମୁଁ ଜାଣିବାକୁ ପାଇଲି ଯେ ସେଇ ମନ୍ଦିରରେ ସେଠି ଯେତେ ପ୍ରସାଦ ଦୋକାନ ଲାଗ ଲାଗଚି ସେଠି ସବୁ ନଡିଆ କଦଳୀ ସବୁ ତ ଥିବ କିନ୍ତୁ ତା ସାଙ୍ଗରେ ସେଠି ମଦ ଦୋକାନ ବି ଥିଲା। ଆଉ ସେଠି ଯେ କେତେ ଲୋକ ଯାଆନ୍ତି, ଗୋଟେ ଛୋଟିଆ ମଧୁ ସେ ଭିତରେ ପ୍ରସାଦ ଭିତରେ ରଖିକି ନେଇକି ଯାଆନ୍ତି, ଆଉ ସେଇଟା ଭଗବାନଙ୍କୁ ଚଡାଯାଏ। ତ ଏଇଭଳିଆ ଆମ ପରିବାରଙ୍କ ସାଙ୍ଗରେ ଯାଇଥିଲୁ ତ ସେଇଟା ସେଠି ଗୋଟେ ଅଛି ତ ଏଇଟା ଗୋଟେ ମତେ ଆଶ୍ଚର୍ଯ୍ୟ ଲାଗିଥିଲା, ଯେ ଏମିତି ଏ ଗୋଟେ ମନ୍ଦିର ବି ଅଛି, ଯୋଉଠି ଭଗବାନଙ୍କୁ ସେଇଟା ଚଢା ହଉଛି ଅର୍ପଣ କରାହେଉଛି, ନିଶାଟା କିନ୍ତୁ ସେଠି କାହାକୁ ପିଇବାର ଏଲାଉ ନାହିଁ କିମ୍ବା ତାର ଚାରି ପାଞ୍ଚ କିଲୋମିଟର ଭିତରେ ସେ ପ୍ରସାଦ ନେବା ବି କାହାକୁ ହେଲାଉ ନାହିଁ, ସମସ୍ତେ ନେଇକି ଯିଏ ଯାହା ଘରକୁ ଯାଇପାରିବେ କିନ୍ତୁ ସେଠି କିଛି ରାସ୍ତାରେ ଚଳେଇ ପାରିବେନି, ଟ୍ରାଫିକ ପୋଲିସ ଜଗିଥାନ୍ତି ଆଉ ସମସ୍ତଙ୍କ ପାଟିରେ ପାଇ ଟ କରନ୍ତି ଯେ କିଏ ଏଠି ନିଶା କରିଛି କି ନାଇଁ ବୋଲି ଯଦି ନିଶା କରିଥିବ, ଫାଇନ ଲଗେଇ ତ ଏଇଭଳିଆ ସେଠି ଗୋଟେ ଉଜ୍ଜୟନରେ ଗୋଟେ ଜାଗା ଅଛି, ମାନେ ମହାକାଳେଶ୍ଵରଙ୍କ ଦର୍ଶନ ତାଙ୍କର ଦର୍ଶନ ନ କରିକି କେହି ଫେରନ୍ତିନି ସେ ଜାଗାକୁ ସମସ୍ତେ ଯାଆନ୍ତି। ଆଉ ଏଇଭଳିଆ ଗୋଟେ ବିଶେଷ ପ୍ରକାରର ମନ୍ଦିର ମୁଁ ସେଠି ଦେଖିଥିଲି। ଏଇ ଭଳିଆ କେତେଟା ଜାଗା ଅଛି। ଆହୁରି ଏମିତି ଅନେକ ଜାଗା ବୁଲିଛେ। ପରେ ଯେତେବେଳେ କଥାବାର୍ତ୍ତା ଆଉ ଥରେ କେବେ ହେବା ତାହେଲେ ଅନ୍ୟ ଅନ୍ୟ ଦର୍ଶନୀୟ ସ୍ଥାନ ବି
ଆଛା, ବହୁତ ସୁନ୍ଦର କଥା କହିଲି ଯୋଉ ଜିନିଷ କି ମୁଁ ଜାଣିନଥିଲେ ବି କିଛି ଜିନିଷ ଶିଖିବାକୁ ମିଳିଲା। ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।
ଠିକ ଅଛି।